ହାଲୋ।
ହାଲୋ।
ୟସ୍ ଆଜ୍ଞା ନମସ୍କାର।
ନମସ୍କାର।
ଆ ବର୍ତ୍ତମାନ ବର୍ତ୍ତମାନ ସମୟରେ ଯଦି ଆମେ ଦେଖିବା ଯେ ମନୁଷ୍ୟ ପ୍ରତ୍ୟେକ ବ୍ୟକ୍ତି ଫିଟନେସ ଉପରେ ଧ୍ୟାନ ଦିଅନ୍ତି। ଏବଂ ଆ ନିଜ ନିଜ ଡାଇଟ କୁ ସେମାନେ ଠିକ ଭାବରେ ଖାଇବା ପାଇଁ ଚେଷ୍ଟା କରନ୍ତି। ଏ ଭିତରେ ମଧ୍ୟ ନିଜ ଡାଇଟ୍ ସେମାନେ ମେଣ୍ଟେନ୍‌ କଲେ ମଧ୍ୟ ଏମିତି କେତେଟା ଖାଦ୍ୟ ପଦାର୍ଥ ରହିଯାଏ। ଯିଏ କି ଯାହାର ଆମେ ମହାନତା ଜାଣିନଥାଉ ଯେମ୍ ଏମିତି ଆପଣ ମାନେ କହିପାରେ ଯେମିତିକ ଆଉ ନଡିଆ ମାନେ ଯେ ଯେଏକି ଆମେ ନଡିଆ କଥା କହିବା ତ ନଡିଆର ବହୁତ ସାରା ଉପକାରିତା ଥାଇପାରେ ତ ଆପଣଙ୍କୁ କଣ ଲାଗୁଚି? ନଡିଆ ଏମିତି କଣ ବିଚିତ୍ର ଗୁଣ ଅଛି ଯୋଉଟା କି ଆମେ ଜାଣିବା ଉଚିତ।
ଆଜ୍ଞା ବହୁତ ସାରା ଦେଖନ୍ତୁ ଆଁ ଆମର ଯେମି ନଡିଆରୁ ଆମେ ତ ତାକୁ ପ୍ରଥମେ ଆ କଣ ପିଠାରେ ଯେମିତି ଆମେ ପୁରଉ ହିସାବରେ ବ୍ୟବହାର କରିଥାଉ।
ହଁ ହଁ ହ ହୁଁ ହୁଁ।
ମାନେ ସବୁ ସବୁ ପ୍ରକାର ପିଠାରେ କିଏ କେମିତି ମାନେ ତାପରେ କଣ ନଡିଆର କିଛି ଚଟଣୀ ବି ମାନେ ହୁଏ।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ।
ଆଉ ତା ପରେ ଆ ଆ ନ ଆଜ୍ଞା ଆଉ ନଡ଼ିଆ ଦେଖନ୍ତୁ ଆମେ ଯଦି ଆଜ୍ଞା।
ହଁ ଆଉ ସାଧାରଣତଃ ଦେଖିବା ଯଦି ଭୋଗ ଆକାରରେ ନଡିଆକୁ ଖାଇଲେ ମଧ୍ୟ ବହୁତ ସୁଆଦିଆ ଲାଗେ ବହୁତ ଟେଷ୍ଟ ଲାଗେ ଯଦି ଟିକେ କଅଁଳିଆ ନଡିଆ ରଇଯାଏ।
ଆଜ୍ଞା ଆଉ ତାପରେ ଦେଖନ୍ତୁ ଅ ନଡିଆ ତ ସବୁ ମାନେ ପୂଜା ପର୍ବପର୍ବାଣୀରେ ବ୍ୟବହାର ବହୁତ ମାତ୍ରାରେ କରନ୍ତି।
ହୁଁ ହୁଁ।
ଆଉ ଆମେ ଯଦି ତାକୁ ଅ ନଡିଆ ଯଦି ଭୋଗ ଭୋଗରେ ବ୍ୟବହାର କରିକି ଖାଇଲେନି କିଛି ନୁହଁ ରହିଗଲା ସେ ସବୁ କଣ ନଷ୍ଟ ହେଇଯାଏ ନା
ହୁଁ ହୁଁ।
ତ ସେଇ ନଡିଆ ଟାକୁ ଆମେ କଣ କରିବା ନା ଯେମିତି ଟିକେ ପଚି ଗଲେ କି ସଢିଗଲେ ତାକୁ ମାନେ ଯେମିତି ନଡିଆ କୁ କୋରିକି
ହୁଁ ହୁଁ ହୁଁ।
ତାକୁ ତାକୁ ଯଦି ଗରମ ପାଣି ରେ ଟିକେ ଏମିତି ଯେମତି ଆମେ କି ଜିନିଷ ମାନେ ଫୁଟାନ୍ତି କି କଣ ନଡିଆ କୋରା କକୁ ପକେଇଦବେ ପାଣି ରେ ଆଉ ତାପରେ ସେଇଠୁ ଯେତେବେଳେ ସିଏ ଫୁଟିଯିବ ଭଲସେ
ହୁଁ ହୁଁ ହୁଁ।
ତାକୁ ତାକୁ ଚିପୁଡିକି ରଖିଦେ ମାନେ ଯୋଉ ଚାହା ଛଣା ଥାଏ ସେଠି ଛାଣିକି ରଖିବେ ଆଉ ଯୋଉ ନଡିଆର ପାଣି ସବୁ ଥିବ ତାକୁ କଣ କରିବେ ନା ନଡିଆ ସବୁ ଅଲଗା କରିଦେଲେ ଆପଣ
ହୁଁ ହୁଁ ହୁଁ ହୁଁ।
ତାପରେ ସେଇ ପାଣି ଟାକୁ ଆପଣ ମାନେ ଫୁଟେଇବେ ଫୁଟେଇଲା ପରେ କଣ ହବ ସେଇ ପାଣି ଫୁଟି ଫୁଟି ଫୁଟି ଫୁଟି ମାନେ ସେଇଠୁ ତେଲ ବି ପ୍ରସ୍ତୁତ ହେଇପାରିବ ଯୋଉଟା କି ଘରୋଇ ତେଲ।
ଆଚ୍ଛା ଆଚ୍ଛା ଏଇଟା ଏଇଟା କଣ ପୁର ଏଇଟା କଣ ପୁରା ପ୍ରାମାଣିକ ରହିଛି କି ଯେ ଫିଣ୍ଟି ମ ନଡିଆରୁ ଆମେ ନଡିଆ ତେଲ ତିଆରି କଲେ ତାହା ମାନେ ବ୍ୟାକ୍ଟେରିଆଲ ଇନଫେକ୍ସନ ନଥିବ? ଫିମ୍ପି ମାର ନଥିବ ଏମିତି ଏହା ପ୍ରମାଣିତ କି? ପାଣି ଯଦି ଫୁଟେଇ ଦିଆଯାଏ ତାହେଲେ ଏହା ସମ୍ପୂର୍ଣ୍ଣ ଭାବରେ ମାନେ ବିଶୁଦ୍ଧ ହେଇଯିବ?
ହଁ। ଆଜ୍ଞା କାହିଁକି ଦେଖନ୍ତୁ ଯଦି ଆମେ କିଛି ଗରମ କରିକି ମାନେ ଯେମିତି ଫୁଟାଉଛନ୍ତି କି ପାଣି ବି ମାନେ ଗରମ ପାଣି ଆମେ ବ୍ୟବହାର କରୁଛନ୍ତି ତ ସେଇଟା ଆମ ପାଇଁ ପୁରା ସୁରକ୍ଷିତ ନା।
ହଁ।
ତ ସେମିତି ଆଉ ଯାହାବି ସେଇଠି ଥାଆନ୍ତି ମାନେଏ-ଏ ଜୀବାଣୁ ଭୂତାଣୁ କଥା ଆପଣ କହିଲେ ତ ସ୍ ସେ ସବୁମାନେ ସେ ଗରମରେ ହିଁ ସେ ମରିଯାଆନ୍ତି ଆଉ ତାପରେ ଯେତେବେଳେ ପୁରା ଶୁଖି ଶୁଖି ଆସ୍ ସିବ ଶେଷରେ ତାର କିଛି ମାନେ ବହଳିଆ ଅଂଶ ରହିଯିବ ଯେ ମାନେ ଯୋଉ ସବୁ ଅଦରକାରୀ, ଆଉ ଯୋଉଗୁଡା ସବୁ ମାନେ ତେଲସବୁ ବାହାରେ ମାନେ ଉପରେ ଉଠି ଆସିବ।
ହୁଁ-ହୁଁ-ହୁଁ। ଦେଖିବା କେତେବେଳେ ଏଇ ପ୍ରଣାଳୀରେ ପ୍ରସ୍ତୁତ କରିବା ଦେଖିବା କଣ ଆମେ ପାଇପାରୁଛେ ଯେମିତି କିି ଆମେ ତ ଜାଣିପାରୁଛେ ଯେ ଯେମିତି ସୋରିଷରୁ ଆମେ ସୋରିଷ ତେଲ ପ୍ରସ୍ତୁତ କରିପାରିବା। ଯଦି ତାକୁ ଟିକେ ଭାଜିଦେବା ଆଉ ତାପରେ ତାକୁ ଟିକେ ଯଦି ଆମେ ପେଶିଦେବା ସେଇଠୁ ସୋରିଷ ତେଲ ବାହାରି ଆଉ ଆଉ ତ ସେଇ ଭଳିଆ ଦେଖିବା ନଡିଆକୁ ପ୍ରୟାସ୍ କରିବା। ଯେ କେମିତି କଣ ତାକୁ ଆମେ ଉପଯୋଗୀ ତାକୁ ଆଣିପାରିବା।
ଆଜ୍ଞା, ଆଉ ଏବେ ତ ସବୁ ଯେମିତି ମାର୍କେଟ ମାନେ ଆଗରୁ ସବୁ ଆମେ କିଛି କହିପାରିବାନି ଏସବୁ ମାନେ ଠିକ୍ ଆମ ଶରୀର ପାଇଁ ନା ଭଲ କି ଖରାପ୍ କିଛି କହିପାରିବାନି ଆଉ ଦେଖନ୍ତୁ ଯେମିତି ଆମେ ଘରୋଇ ତେଲ ବ୍ୟବହାର କଲେ ଆମ ପାଇଁ ଭଲ ଯେମିତି ଆମର ମାନେ ପ୍ରକୃତିରୁ ଯୋଉ ସବୁ ଜିନିଷ ମିଳୁଛି।
ହୁଁ-ହୁଁ-ହୁଁ। ଆ ନିଶ୍ଚିତ ଭାବରେ
ଠିକ୍ କଥା ମାନେ ଆମେ ତ ଏମତି ସମ୍ପୂର୍ଣ୍ଣ କହିପାରିବାନି ଯେ ଯୋଉଟା ବଜାରରେ ମିଳୁଛି ସେଇଟା ଆମ ସ୍ତରର ନିଶ୍ଚିତ, ହଁ ହ୍ୟାଲୋ? ଶୁଭାଯାଉଛି?
ଆଜ୍ଞା କୁହନ୍ତୁ।
ହଁ। ଆମେ ତ ସେମିତି ସମ୍ପୂର୍ଣ୍ଣ କହିପାରିବାନି ଯେ ମାର୍କେଟରେ ଯୋଉଟା ମିଳୁଛି ସେଇଟା ଆମ ପାଇଁ ଭଲ। ହଁ କି କିନ୍ତୁ ଏ କ୍ଷେତ୍ରରେ ସରକାର ବି ଟିକେଏ-ଏ-ଏ ଏ ନିଜେ ସା ସ ସଚେତନ ହେବା ଉଚିତ ଯେ ଯେ ଏତେ ବଡ ମାର୍କେଟ କୁ ଜିନିଷ ଦିଆଯାଉଛି ମାନେ ତାର ସମ୍ପୂର୍ଣ ଭାବରେ ଠିକ୍ ଭାବରେ ମେଡିକାଲ୍ ପରୀକ୍ଷଣ କରି ଆମ ପାଇଁ ଉଚିତ୍ ଥିବା ବସ୍ତୁ ସେମାନେ ଯଦି ମାର୍କେଟ କୁ ପ୍ରେରଣ କରିବେ ସେଇଟା ଆମ ପାଇଁ ଟିକେ ଅଧିକ ଲାଭଦାୟକ ହବ। ସେମିତି ବି ଆପଣ ଜାଣିଛନ୍ତି ମାର୍କେଟରେ ସିନ୍ଥେଟିକ୍ ପନିର୍ ପାଉଡର କ୍ଷୀର ଆଉ ସେମତି ବହୁତ ସାରା ସିନ୍ଥେଟିକ ଜିନିଷ ମିଳୁଛି।
କିନ୍ତୁ ସରକାର ଏମିତି କୌଣସି କଠୋର ପଦକ୍ଷେପ ନେଇନି ଯୋଉ ଦ୍ଵାରା କି ଆମେ ସବୁ ମାନେ ଉଚିତ ଖାଦ୍ୟ ପାଇପାରିବା ଟିକେ ଯାହାହେଲେ ବି ବି ଗୋଳମାଳିଆ ହଉଚି।
ଆଜ୍ଞା।
ତ ତେଣୁକରି ଏଇ ଜିନିଷଟାକୁ ବି ଟିକେ ଆମେ ଦେଖିବା ଯେ ଯେମିତି ଆପଣ କହିଲେ ନଡି ନଡିଆରୁ ନଡିଆ ତେଲ ସୋରିଷରୁ ସୋରିଷ ତେଲ ଆମେ ନିଜେ ପ୍ରସ୍ତୁତ କରିବା। ଯୋଉ ଦ୍ଵାରା ଆମେ ସ୍ଵଭାବିକ ହେଇପାରିବା ଆଉ ଏଇ ଏଇଟା ଗୋଟିଏ ମାନେ ଆମେ କହି କହିବା ଯେ ମେକ୍ ଇନ ଇଣ୍ଡିଆର ଗୋଟେ ଏହା ବି ଗୋଟେ ଅଂଶ ହେଇପାରିବ।
ଆଜ୍ଞା-ଆଜ୍ଞା, ଆଉ ତାପରେ ଦେଖନ୍ତୁ ଯୋଉ ନଡିଆ ସବୁ ଆପଣ ବ୍ୟବହାର କଲେ ତେଲ ଆକାରେ ବ୍ୟବହାର କଲେ ଯୋଉଟା ଆମ ଶରୀର ପାଇଁ ଭଲ।
ହୁଁ-ହୁଁ ହୁଁ-ହୁଁ।
ଆଉ ତାପରେ ଦେଖନ୍ତୁ ନଡିଆର ଯୋଉ ସଢେଇ ଥାଏ ସେ ସଢେଇ କୁ ବି ଆପଣ ମାନେ ସେଇଟାକୁ କଣ କି ଆପଣ ସେଥିରେ ଯଦି କିଛି ମାନେ ବନେଇକି ତାର ସଢେଇରେ ଥାଏ ସେଇଟାକୁ ବି ଆପଣ ଫିଙ୍ଗିବେନି ସେଥିରେ ଯଦି ଚାହିଁବେି ଆପଣ କିଛି ମାଟି କରି ମାନେ ମାଟି ରଖିକି ସେଥିରେ ବି କିଛି ଯୋଉ ଥାଏ ଟେବୁଲ ଗୋଲାପ ପ ସେମିତି କିଛି ଗଛ ବି କରିକି ଆପଣ ଆପଣଙ୍କ ଘର ଆଗରେ ରଖିପାରିବେ ମାନେ ସୌନ୍ଦର୍ଯ୍ୟ ପାଇଁ।
ମୋ ନିହାତି ଭାବରେ ନିହାତି ଭାବରେ ଆଉ ଏଟା ଗୋ ଟେ ବଢିଆ ଜିନିଷଟି। ହୁଁ,
ଆ, ଆଜ୍ଞା ଆଉ ତାପରେ ଯୋଉ ତାର ନଡିଆର ଯୋଉ କତା ରହିଲା ସେଇ କତାକୁ ତ କେହି କି ମାନେ ଯେମିତି ଝୁଣା ଆମେ ଦଉ ଝୁଣା ତ ସେମିତି ବି ସେଥିରେ କରାଯାଏ।
ହଁ ଏଇଟା ତ ଆମେ ନିଜେ ବି ପ୍ରୟୋଗ କରୁଚୁ। କାହିଁକି ନା ପ୍ରାୟ ପ୍ରତ୍ଯେକ ଦି ଆମେ ବି ଝୁଣା ଦେଲା ବେଳେ ନଡିଆ ମାନେ ସଢେଇ ର ପ୍ରୟୋଗ କରୁଛୁ।
ଆଜ୍ଞା ଆଉ ତାପରେ ଦେଖନ୍ତୁ ଆପଣ ଯଦି ଚାହିଁବେ ଏବେ ବହୁତ ପ୍ର କାର ନଡିଆରୁ ଦେଖନ୍ତୁ କତାରୁ ଆମର କଣ ହୁଏ ନା ନଡିଆ ର ଦଉଡି ବି ଆସେ। ଯୋଉ ପାଣି ଟାଣିବା ପାଇଁ। ଆଉ ତାପରେ ଆମେ ତାକୁ କଣ ନା ଆଜ୍ଞା ଆଉ ପାପଛ ବି ତାର ବନା ହୁଏ। ଯେମିତି ମାନେ ପ
ହୁଁ।
ତ ଆ ମାନେ ନଡି ଆଜ୍ଞା, ନଡିଆ ର ବିଭିନ୍ନ ପ୍ରକାର ମାନେ ବ୍ୟବହାର ରହିଚି। ଆଉ ତାକୁ ଆମେ ମାନେ ବହୁତ ଭ ଭଲ ଭାବରେ ବି ନିଜର ଦୈନନ୍ଦିନ ଜୀବନରେ ବି ଆମେ ବ୍ୟବହାର କରିପାରିବା। ଆଉ ତାପରେ ଦେଖନ୍ତୁ, ଆପଣ ଯଦି ଯେମିତି ଆ, ନଡିଆ କଥା କହିଲେ ତ ନଡିଆ ଆଗରୁ କଣ ପଇଡ ଥାଏ ନା। ତ ସେ ପଇଡ଼ ପାଣିଟା ବି କଣ ନା ଆମ ଶରୀର ପାଇଁ ବହୁତ ଭଲ?
ହଁ ନିଶ୍ଚିତ।
ଯେମିତି ଶରୀର ଦୁର୍ବଳ ହେଇଯାଏ। ଆଜ୍ଞା ହଁ ଯେମିତି ଶରୀର ଦୁର୍ବଳ ହେଇଗଲେ କୁହନ୍ତି, ମାନେ ଡାକ୍ତର କୁହନ୍ତି ନା କି ଆପଣ ଟିକେ କେ ସେଇ ଓ ଆର୍ ଏସ୍ ପାଣି ପିଅନ୍ତୁ। କି ନହେଲେ ନଡ଼ିଆ ପାଣି ପିଅନ୍ତୁ।
ହଁ, ହଁ, ହଁ।
ତ ନଡିଆର ବି ବହୁତ କିଛି ଔଷଧୀୟ ଗୁଣ ରହିଚି। ଉଁ, ମାନେ କହିଲି ନଡିଆ ତେଲଟା ପ୍ରିପ୍ ପ୍ରସ୍ତୁତ ହେଲା। ତ ସେଇଠୁରୁ ବି ଯେତେବେଳେ ମାନେ ଦେହର ତ ମାନେ ସେଟା କଣ କି ଚର୍ମ ପାଇଁ ବହୁତ ଭଲ। ଦେହରେ ଯେତେବେଳେ ଲଗାନ୍ତି
ହୁଁ।
ହଁ। ଆଉ ତାପରେ ଯୋଉ ପଇଳ ପାଣିଟା ରହେ, ଆଜ୍ଞା,
ହଁ, ହଁ ଦେଖନ୍ତୁ ଏଇଟା ତ ତାର ଉପକାରିତା। ମୁଁ ଆପଣଙ୍କୁ ଗୋଟିଏ ଏକ ପ୍ରଶ୍ନ ପଚାରିବି ଏକ ହୋ ନୂତନ ପ୍ରକାର ପ୍ରଶ୍ନ। ଯେ ନଡିଆକୁ ଦେଖିକି ଆପ, ନଡିଆକୁ ଦେଖିକି ଆପଣ କଣ ଶିଖୁଛନ୍ତି? ଆପଣକୁ କଣ ପ୍ରେରଣା ମିଳୁଛି? କେବଳ ନଡିଆକୁ ଦେଖିବାରେ।
ଆଜ୍ଞା, ଶୁଣନ୍ତୁ କହୁଚି। ମାନେ ଦେଖନ୍ତୁ ଆମର ଯେମିତି ଘରେ ଥାଆନ୍ତି, ଆମେ ଆମ ବାପା ଆମ ଉପରେ ରାଗିକି ପାାଟି କରନ୍ତି। ଆମକୁ ବହୁତ କିଛି କଥା କୁହନ୍ତି, କୁହନ୍ତି, ମାନେ କଣ, ଯେ ମାନେ ଯେମିତି ତା ଉପର ନଡିଆର ଯେମିତି ଉପର ଟା ପୁରା ଯେମିତି କର୍କସ କଠୋର ହେଇକି ଥାଏ।
ହଁ, ହଁ,।
ତ ଆମ ବାପା ବି ସେମିତି ଥାଆନ୍ତି, ହେଲେ ଯେତେବେଳେ ଆମ ଉପରେ କିଛି ହେଇଯାଏ। କି କଣ ହେଇ ଯେ ତ ବାପା ହିଁ ଅଧିକ ଆମ ପାଇଁ ମାନେ ସିଏ ପୁରା ବ୍ୟସ୍ତ ବିବ୍ରତ ହେଇଯାଆନ୍ତି।
ହଁ, ହଁ, ହଁ, ହୁଁ, ହୁଁ।
ଥର ସେଇ ମଧୁର ପଣିଆ ଟା ସେ ଦେଖାନ୍ତିନି।
ହଁ, ହଁ, ହଁ, ହଁ।
ସେମିତି ଦେଖନ୍ତୁ, ଏମିତି ଭଲ ଲୋକମାନେ ମାନେ କିଛି ଦେଖେଇ ହେବେନିକି ଆମେ ଏମିତି କି ସେମିତି, କିନ୍ତୁ ଯାହାର ଭଲ ଗୁଣ ଅଛି ନା ତାର ଅନ୍ତର୍ନିହିତ ହେଇକି ରହିଥାଏ। ଯେମ ତି ନଡିଆ ର, ତା ଭିତରେ କେତେ ମାନେ ଖାଇ, ଆଜ୍ଞା ନଡିଆ ଖାଇଲା ମାନେ କେମିତି? ମିଠା ଲାଗେ ସ୍ଵା ମାନେ ସ୍ଵାଦିଷ୍ଟ ଲାଗେ ସବୁ ଜିନିଷ।
ହୁଁ ହୁଁ ହୁଁ ନିଶ୍ଚୟ ଭାବେ ଗୋଟେ ବହୁତ ସୁନ୍ଦର୍ କଥା ଯେ ଆମେ ବାହାରୁ ଶକ୍ତ ହେଇ ମଧ୍ୟ ଭିତରେ ଆମେ ନରମ ପସିବୁ। ଆମ ଭିତରେ କର୍ ନା ଦୟା ଆଁ ଗୋଟେ ଭିତ ହେଲା ଆମ ଭିତରେ ରହିବା ନିହାତି ଆବଶ୍ୟକ।
ଆଜ୍ଞା ଆଉ ତାପରେ ଦେଖିବେ ଆପଣ ଜଣେ ଜଣେ ବହୁତ ସୁନ୍ଦର ଉପରୁ ଦେଖା ଯାଉଥିବେ କିନ୍ତୁ ତାଙ୍କ ବ୍ୟ ବହାର ଏତେ ମଧୁର ନଥିବ ଏ ତେ କଥା କହିବାର ଶୈଳୀ ଭଲ ନଥିବ, ଯୋଉଟା କି ଆପଣଙ୍କୁ ମାନେ ଆଘାତ ପହଞ୍ଚେଇଥାଏ।
ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ।
ହେଲେ ନଡିଆ କଣ ଯିଏ ବି ଦେଖିବ ଯେ ପ୍ରଥମରୁ ତାଙ୍କୁ କେହି ପସନ୍ଦ କରିବେନି ଆରେ ନଡିଆ ଉ ଉପରେ ଏମିତି ହେଇଛି କି କଣ ହେଇଛି, ହେଲେ ଭିତର ଟା ଯେତେବେଳେ ଖାଇବେ ତ ସେ କେତେ ମଧୁର, କେତେ ମିଠା, କେତେ ଉପକାରରେ ଆସେ।
ହୁଁ ହୁଁ ହୁଁ, ନିହାତି ଭାବେ ନିଶ୍ଚିତ ଭାବେ।
କି ଆମେ କେବେ କାହାର ରୂପ ରଙ୍ଗକୁ ଦେଖିକି ଆମେ କହି ପାରିବାନି ଏ ମଣିଷ କେମିତି ଅଛି। କି ଏ ମଣିଷ କେମିତି, ସବୁବେଳେ ଏଇଟା ମାନେ ପ୍ରମାଣିତ ନୁହେଁ କି ଯିଏ ଆମ ଆଗରେ ମିଠା ମିଠା କଥା କହୁଛି, ସିଏ ଆମ ପାଇଁ ଭଲ ଆମ ଶରୀର ପାଇଁ ଭ ଲ ସେମିତି ନୁହଁ।
ଠିକ୍। ବୋହୁତ୍ ଧନ୍ୟ ଭଉଣୀ ବୋହୁତ୍ ଜିନିଷ ଶିଖିବାକୁ ମିଳିଲା। ଜାଣିବାକୁ ମିଳିଲା ବୋହୁତ୍ ବୋହୁତ୍ ଧନ୍ୟବାଦ୍। ଦେଖିବା ଆସୁ ଆଗକୁ ଆଉ ଥରେ ମୁଁ ମା ସହଯୋଗ କରିବାକୁ ଚେଷ୍ଟା କରିବି। ଆଉ ଆଉ କିଛି ଆମେ କଥା ହବା ନିଶ୍ଚିତ। ଧନ୍ୟବାଦ୍।
ଆଜ୍ଞା ଧନ୍ୟବାଦ୍।